ହ୍ୟାଲୋ।
ହ କୁହ କଣ କରୁଛ?
ଏମିତି ବସିଛି ତମେ?
ହଁ ଏବେ ଜଷ୍ଟ ମୋ ରନ୍ଧା ସରିଲା ହଁ କୁହ।
ଆଛା ତମକୁ ସନ୍ତୁଳା ବନେଇ ଆସେ।
ସନ୍ତୁଳା ନା ସନ୍ତୁଳା ମୁଁ କରେନି ଯେ ମିକ୍ସ ଭେଜିଟେବୁଲ୍ କରି କରେ।
ନାଇଁ ସେଟା ତ ତରକାରୀରେ ଆମର ଏଇଟା ସନ୍ତୁଳା ଟା ଆମ ଦେହ ପାଇଁ ଭଲ ନା।
ନାଇଁ ସନ୍ତୁଳା ମୁଁ କେବେ ରାନ୍ଧିନିି ବି ଜାଣିନି ବି ସେଟା ଖାଇବି ନି। ଖାଇନି ଏବେ ପର୍ଯ୍ୟନ୍ତ କେମିତି କରା ଯାଏ କହିଲ।
ସେଇଟା ଆମର ସବୁ ଯେମିତିକି ଆମର। ଆଳୁ ପଡ଼ିବ ବାଇଗଣ ପଡ଼ିବ କଖାରୁ ପଡ଼ିବ। ଆମର ଲାଉ ପଡ଼ିବ ମୁନିକା ପଡ଼ିବ। ଟମାଟୋ ହଳ ହଳଦୀ ଗୁଣ୍ଡ ପଡ଼ିବନି ଲୁଣ। ଆଉ ଶୁଖିଲା ଲଙ୍କା ଏତିକି ପଡିବ ଆଉ। ଫାଷ୍ଟ୍ ଆମେ ସବୁ ସ ମାନେ। ପରିବାକୁ ଧୋଇକିରି ଛୋଟ ଛୋଟ କାଟିଦେବା ତାପରେ ଗୋଟେ ପାତ୍ର। ପାତ୍ରରେ ନେଇକିରି ସେଗୁଡ଼ାକ ପକାଇଦେବା ଦେନ୍ ସିଏ ସିଝିଲା ପର୍ଯ୍ୟନ୍ତ ତାକୁ। କୁ ମାନେ ରଖିଦବା ତା ଉପରେ ଲୁଣ ଟିକେ ପକେଇବା ବସ୍ ସେତିକି। ସେତିକି ସିଝା ସରିଗଲା। ତାପରେ ଆମେ ଆଉ ଗୋଟେ ଉଁ କଡ଼େଇରେ ଛୋଟ କଡ଼େଇରେ ତେଲ ପକେଇକରି ଶୁଖି। ଶୁଖିଲା ଲଙ୍କା ସୋରିଷକୁ ଫୁଟେଇକିରି ପିଆଜ ଟିକେ ପକେଇକିରି।
ହୁଁ।
ଆମର ଯୋଉଁ ମାନେ ସିଝି ଯାଇନଥିବା ଫଳମୂଳ ଯାହା ଥିବ।
ହଁ ହଁ ପରିବା ଯୋଉ ସିଝିଥିବ ସେଟା ପକେଇଦବା ସେତିକି ଏକା। ଆଚ୍ଛା କିଛି ମାନେ ସେଥିରେ ଆଉ ମରିଚ ଗୁଣ୍ଡ କି ଧନିଆ ଗୁଣ୍ଡ କିଛି ପଡିବନି ଅନ୍ୟ କିଛି ମସଲା ପଡିବନି।
ଏଇଟା ଆମର ଗ୍ୟାଷ୍ଟିକ୍ ଲୋକମାନେ ଯୋଉମାନେ ଏଇଟା ଅଧିକ ଖାଆନ୍ତି। ଦିଆ ବାକି। ଅହ ଯାହାର ହାର୍ଟ ଆଟାକ୍ ଥିବ ଏଗୁଡା ସବୁ ସେମାନେ ଖାଇଥାନ୍ତି।
ଓହୋ ସନ୍ତୁଳା ନାଇଁକି। ଆଚ୍ଛା ଆଚ୍ଛା ହଁ ହଁ ଦେହ ଭାଇ ଭଲ ଆଉ ତମକୁ ତୋରାଣୀ କରିବା ଆସେ।
କଣ କଣ।
ତୋରାଣୀ ତୋରାଣୀ ବା ଯୋଉ ପଖାଳ ଭାତ ଯୋଉ ପିଅନ୍ତି। ତୋରାଣୀ କରୁନାହାନ୍ତି ପଖାଳ ଭାତ ହୁଏ ତୋରାଣୀ ଗୋଟେ କରୁନାହାନ୍ତି କି। ପନିପରିବା ପଡିକି ଯୋଉ କିି ତୋରାଣି ସେଟା।
ଡଙ୍କ ଦୋରଣୀ ନା କାଞ୍ଜି କାଞ୍ଜି।
କାଞ୍ଜି କାଞ୍ଜି ହଁ କାଞ୍ଜି ହିଁ ହଉଛି।
କାଞ୍ଜି ତ ଆମର ଶୁଖ ମାନେ ଶାଗରେ ବି ହୁଏ ଆଉ ଆମର। ତୋରାଣି। ତୋରାଣୀରେ ବି ରଖିଥାନ୍ତୀ କରିଥାନ୍ତି।
ହ କେମିତି କରନ୍ତି ସେଟା ଟିକେ କହିଲ ଆମର ତ ସେ ବେଶି କରାଯାଏନି। ମତେ ଭଲ ଲାଗେ ସେଇଟା।
ଆମର ମାନେ ଖାଲି କାଞ୍ଜିଟା ତ ଶାଗ ପକେଇକରି ହୁଏ ଫାଷ୍ଟ ଆମର। ପାଣି ରଖିଦେବେ ଆମର ଯୋଉଁ ବାସି ତୋରାଣ କି ଆମର ପେଜ। ଏଗୁଡ଼ା ଥିବ ସେଇଟା ପକେଇବା ଦେନ୍ ଆମର ଭାତ ଯୋଉଁ ଥିବ। ସେଇଟା ଟିକିଏ ସିଝିଗଲା ପର୍ଯ୍ୟନ୍ତ ଆମେ ଖୁଦ ପକାନ୍ତିି ଆମର ଖୁଦ ଟା ଟିକିଏ ସିଝିଗଲା ପଯ୍ୟ ପରେ। ଶାଗ ଟା ପକେଇଦବା ଶାଗଟା ଯେହେତୁ ସାଙ୍ଗେ ସାଙ୍ଗେ ଶିଝିଯିବ। ତ ଶାଗଟା ପକେଇବା ଦେନ୍ ଆମର ସେଇଟା ବସେଇଦେବା ଆମର। ଯାହା ଛୁଙ୍କ କରାହବ ଆମର ଥିବ ସେଥିରେ ରସୁଣ ଆଉ ଶୁଖିଲା ଲଙ୍କା। ଙ୍କା ସୋରିଷ। ଏତିକି ଏତିକି ଗୋଟେ ଛୋଟ କରେଇରେ। ସେତିକି ତେଲରେ ପକେଇକିରି ଏତିକି ଫୁଟାଇ ଦେଲା ପରେ ଦେନ୍ ସେଥିରେ ପକାଇଦେବା ଆଉ ଆମର। ଲୁଣ ପଡିବ ସେଥିରେ ଟିକେ।
ହଁ କାଞ୍ଜି ଏମିତି ଏକା କରାଯାଏ କି ଖାଲି ଖୁଦ ଆଉ ଶାଗର।
ହୁଁ ଆଉ ବାକି ଖାଲି ଯଦି। ଆମର ସେ ମାନେ ଭାତ କାଞ୍ଜି ବି ହୁଏ। କେତେ ପ୍ରକାର କାଞ୍ଜି ଅଛି, ଶାଗ କାଞ୍ଜି, ଏମିତି ବି ହୁଏ।
ଆଛା ଆଛା। ଓ, ହେଲେ ସେଠି ଯୋଉ କାଞ୍ଜି କରାଯାଏ ସେଠି ତ ଆମେ - ପେଜଟାକା ଆଜି ଯୋଉ ଭାତ ରନ୍ଧା ହେଇଥିବ ଆଜି ଭାତର ଯୋଉ ଭଲ ପେଜ ଟା କାଢିକି ରଖିଦେଇଥିବ ଫ୍ରେସ ପେଜ ଟା, କାଲି ସେ ପେଜଟା ପକେଇଦେଲେ ହେଇଯିବ ନାଇଁ କି? ସେଟା ପକେଇଲେ ଟିକେ ଟିକେ ଆମ୍ବିଳିଆ ଲାଗିବ ଆଉ ଭଲ ଲାଗିବ।
ନାଇଁ ଯଦି ଆମ୍ବୁଲ ବି ପକେଇବା ଟିକେ। ଆମର ଆଉ ଗୋଟେ ମାନେ ଆମ୍ବିଲି ଶାଗ ଅଛି ତାକୁ କଣ ଗୋଟେ କହୁଛନ୍ତି ତ ମନେନାଇଁ।
ହଁ ଅଁ
ସେଇ ଶାଗ ପକେଇକ ବି ଆମ୍ବିଳି ହୋଇଯାଏ ନହେଲେ ଆମ୍ବୁଲ ପକାନ୍ତି। ନହେଲେ ଟମାଟୋ ପକେଇ ଦିଅନ୍ତି ଆଉ, ଯେହେତୁ ଆମ୍ବୁଲ ଅଧିକାଂଶ ମିଳେନି ଏବେ। ସେଇଥିପାଇଁ ଟମାଟ ପକେଇ ଦିଅନ୍ତି ଆଉ।
ହୁଁ
ତମେ କେମିତି?
ଆଉ କଣ ଆସି କହିଲା ତମକୁ?
କାଞ୍ଜି କେତେ ଘର ଖାଇଛ?
ମୁଁ କୋଉ ମା କେତେବେଳେ କରିଥିଲେ ଯେ ସେତେବେଳେ ଖାଇଥିଲି, ଏବେ ତ ମା ରୋଷେଇ କରନ୍ତି ନାଇଁ। ଆଉ ମୁଁ ଥରେ କାଞ୍ଜି ପାଇଁ, ତୋରାଣି ପାଇଁ ବସେଇଥିଲି ଯେ, ଖରାପ ହେଇଗଲା ସେଇଟା। ଭଲ ହେଲା ମା କଣ କହିଲେ ନା, ଚାଉଳ ଟିକେ ଧୋଇଦବ ଦୁଇ ପାଣି ଧୋଇଦେଲା ପରେ ତୃତୀୟ ପାଣି ଯୋଉ ଚାଉଳ ଆମେ ଧୁଆ ହୁଏ, ସେ ପାଣି ଟାକୁ ରଖିବ ଆଉ ଯୋଉ ପେଜ ବାହାରିବନି କି, ସଜା ପେଜ ଟା ସେଇ ପାଣିରେ ମିଶେଇକି ଟିକେ ରଖିଦେଇଥିବ, ଅଳ୍ପ ଟିକେ ଭାତ ଥିଲେ ଭାତ ପକେଇବ, ନହେଲେ ତମର ଖୁଦ ଭାତ କରିକି ମଧ୍ୟ ପକେଇଦବ। ହଁ ସେଟାକୁ ତମେ ଦି ତିନ ଦିନ ଛାଡିଦବ କହିଲେ ମା, ଛାଡିଦବ ଛାଡିଦେଲେ ସେଇଟା ଟିକେ ତୋରାଣିଟା ଟିକେ ଆମ୍ବିଳିଆ ହବାକୁ ପଡିବ ନା, ଆମ୍ବିଳିଆ ଆମ୍ବିଳିଆ ଭଲ ହଁ, ମା କହଲେ ସେଟା କରିକି ରଖିଦେଇଥିବ ଆଉ ସେପ ତମେ ସେଇଥିରେ ନା ଟିକେ ହଳଦୀ ଗୁଣ୍ଡ ଟିକେ ଦେଇଦବ, ତାପରେ ତମକୁ ଯୋଉ ଯୋଉ ପରିବା ଦରକାର ଯେମତି ଆମର ହେଲା
କଖାରୁ ମାନେ ଲାଉ, ଏଗୁଡ଼ାକ ସବୁ ପକେଇଥାନ୍ତି।
ଭଲ ଆ, ମୂଳା ହେଲା ବୁଝିଲ? ଯାହା ତମେ ମୂଳା ଆଉ ତମର ଭେଣ୍ଡି ଆଉ ତ ବାଧ୍ୟ ସେଇଟା ସେଇଟା କମ୍ପଲସରି ସେଥିରେ ରହିବାକୁ ପଡିବ ତୋରାଣି।
ତମେ ତମେ ଯୋଉଟା କହୁନ କି ସେଇଟା ଖୁଦ ଗାଞ୍ଜି କଥା କହୁଛ ଆମର ଶାଗ ଗାଞ୍ଜି। ଆମର ଖୁଦକାଞ୍ଜି ହୁଏ କିନ୍ତୁ ମୁଁ କରେନି କେବେ ହୁଁ।
ହଁ ଖୁଦ କାଞ୍ଜି ସେଇଟା କରିଦବ, କରିଦବା ପରେ ଚାରି ପକେଇକି ସିଝେଇବ। ସିଝେଇ ସିଝେଇକି ସେଟା ଏତିକି ଯେ ମୁନିଗା ଟା ସିଝିଯିବ। ଇଏ ପୁରା ରନ୍ଧା ହେଇଯିବ ମୁନି କାଟା। କାଞ୍ଜି ଟା ବି ଟିକେ ବହଳିଆ ହେଇଯିବ ତାପରେ ତାକୁ ଟିକେ ସୋରିଷ ଘୃସଙ୍ଗ ପତ୍ର ଆଉ ତମର ଇଏ ରହିଲା କଣ, ଶୁଖୁିଲା ଲଙ୍କା। ଏଇଟା ଦେଇକି ତାକୁ ଫୁଟଣ ପକେଇକି ଭାଜି ଇଏ କରିଦେଲ। ଫୁଟଣ ପକେଇକି ସେଇଠୁ ସିଜିଗଲା ବୋଲି କହିଲା, ହଁ।
ଆଉ ସେମିତି ସେଇଟା ଆମର କ୍ଷୁଦ କାର୍ ଆମର ବି ଖୁଦ କାଞ୍ଜି କରନ୍ତି ମାଇଁ। ଖୁଦ କାଞ୍ଜି ହୁଏ, ମୁଁ ଶାଗ କାଞ୍ଜି ଟା ଜାଣିଛି ତ।
ଗରମ ଦିନରେ ସେ କାଞ୍ଜି ବା ତମର ତୋରାଣି ଖାଇବ ଭଲ।
ଭଲ ମାନେ ଡଙ୍କ ଆମର ଯେଉଁ ତୋରାଣଟା ଥିବ ଦୁଇ ତିନି ଦିନର ଯେଉଁ ପଖାଳ ଖାଉଛି ସେ ତୋରାଣଟା ଯଦି ରଖିଦେବା ଫ୍ରିଜରେ ଦୁଇ ତିନି ଦିନ ପାଇଁ, ଆମ୍ବୁଲ ଗୋଟେ ପକେଇକି ହେଉ କି ପିଆଜ, ଆମର ଯାହା ବି କିଛି ପକାଇଦେବେ ମାନେ ତା ର ଲୁଣ ହଉ କି ଲେମ୍ବୁ ହଉ ଚିପୁଡ଼ିକି ପିଇ ଦେବେ, ମାନେ ବଢିଆ ଲାଗିବ ଥଣ୍ଡା ଦିନକୁ। ଏଇ ଗରମ ଦିନକୁ।
ଭଲ ଶେରା ମତେ ଭଲ ଲାଗେ ତୋରାଣୀ କାନ୍ତି ଭଲ ଲାଗନେ ହଁ।
ମାନେ ଟିକେ ଗରମ ଯୋଉ ପ୍ରକାର ହେଉଛି ଏବେ
ସେଟା ଭଲ ଲାଗେ ଆଛା। ଆଉ କଣ ଆସ ଏ ପରିବାର ତ ସବୁ ପ୍ରକାର ମୁଁ ତ ଭେଜିଟେବୁଲରେ ସବୁ ପ୍ରକାର ପରିବା ନେଇଯିବି ମୁଁ ଭାଣ୍ଡି ନେବି ମୁନିଙ୍ଗା ନେବି ତାରେ କଖାରୁ ନେବି ହାଁ। ଆଉ ତମର ସାରୁ ନେବି ଟମାଟୋ ଆଉ ଫୁଲକୋବି ଯାହା ଯାହା ପରିବା ଥିବ ସବୁ ପରିବା ରଖେ। ସବୁ କାଟିକି ଫ୍ରେଶ କରିକି ଧୋଇ ସୋଇକି ସଫା କରିକି ରଖେ। ଗୋଟେ ତାବଲାରେ ଯେ ତେଲ ପକାଏ ପିଆଜ ପକାଏ ଯଦି ତମକୁ ଦରକାର ଖାଇବାକୁ ଅଛି ବୋଇଲେ ଆ ଚିଙ୍ଗୁଡି ପକାଯାଏ ଯଦି ନାହିଁ ଚିଙ୍ଗୁଡି ଗଲା ପକେଇବିନି ହଁ ଚିଙ୍ଗୁଡି ପକେଇ ପକେଇ ଦିଏ ପିଆଜରେ ଟିକେ ଭାଜିଦିଏ ଭାଜିଦେଲା ପରେ ଅଦା ରସୁଣ କଞ୍ଚା ଲଙ୍କା ହଳଦୀ ଗୁଣ୍ଡ ଓ ମର୍ଚ୍ଚ ଗୁଣ୍ଡ ପକେଇକି ସେଇଟାକୁ ପୁରା ପରିବାଟା ପକେଇଦବି ସେଥିରେ ଟିକେ ତେଷ୍ଟିଂ ସଲ୍ଟ ପକେଇଦେବି ବୁଝିଲ? ହଁ ଓ ପକେଇ ଦେବି। ଆଉ ମୁଁ ଇଏ ଯୋଉ ଅଛି ତମର ଭେଣ୍ଡିଜ ଅଛି ଭେଣ୍ଡି କି ଭାଜିକି ଅଲଗା କରିକି ରଖିଥିବେ। ସେଥିରେ ପକେଇବିନି। ଭେଣ୍ଡିଟା ପିଲା ଲାସି ଲାସିଆ ଥିବ ତ ସେଇଟା ସିଝିନରେ ଖରାପ ହେଇଯିବ। କରିକି ରଖିଦେବି ପୁରା ତରକାରୀ ହାଂଶଟା ହାପ୍ ଅଂଶଟା ହେଇଗ ଲା ପରେ ତାପରେ ଯୋଉ ଇଏ ଅଛି ଭେଣ୍ଡିଟା ଅଛି ସେଥିରେ ସେଇଟା ପକାଯିବ। ପକେଇକି ପୁରା ଫ୍ରେସ୍ କରିକି ରାନ୍ଧିକୀ ବାହାର କରାଯିବ। ଆଉ ଉପରେ ଧନିଆ ପତ୍ର ଗୁଣ୍ଡ ଟିକେ ଦେଇଦବା। ଭଲ ଲାଗେ ସେଟା ଗୁଟେ ମିନିଟ୍। ଫିନିଶ୍।
ଆମର ବି ମାନେ ମିକ୍ସଟା ଯୋଉ କରେ ଆମର ସବୁ କିିଛି ପଡ଼ିଥାଏ ସେଇଥିରେ ଚଣା ମଞ୍ଜି ଆଳୁ ହଁ ସେମିତି ହିଁ ସବୁ କରିଥାଏ ଆ ହୁଁ ମାନେ ଯୋଉ ଯୋଉ ଜିନିଷ ତ ତମକୁ ଭଲ ଲାଗେ
ହଁ ଯୋଉ ଭଲ ଲାଗେ ସେ
ଆଉ କଣ କଣ ଅଛି?
ସେତ ପରିବାର ତ ବେଶୀ ଖାଲି ତ ମାଛ ତରକାରୀ କରେ। ମାଛତରକାରୀ ଆମର। ତମର ମାଛ ଛେଚଡା କରନ୍ତି ନା ମାଛ ମୁଣ୍ଡର ଛେ ସେଗରା ତମର କେମିତି କରନ୍ତି? ତମ ମାଛ ଇଏ ଆମିଷ ଆମିଷ ଖାଉନ ତ ଆମିଷ ଆମିଷ ଖାଉନ ତ ଆଉ ସେଠି ରନ୍ଧା
ମାଛ ଖାଏନି ମାଛ ସେ ନ ମାଛ ଖାଏନି ମାଛଛେଚରା ବି କରନ୍ତି ଚିଙ୍ଗୁଡ଼ି ଆଜି ହେଇଥିଲା।
ଆଚ୍ଛା ସେଟା କେମିତି ରନ୍ଧା ଯାଏ?
ଚିଙ୍ଗୁଡ଼ି ତରକାରୀ ହେଇଥିଲା ଚିଙ୍ଗୁଡି ଛେଚରା ହେ ଚିଙ୍ଗୁଡି ଛେଚିରା ତ ଆମର ଆ ମାନେ ପତ୍ରକୋବି ଅଧିକା ଦରକାର ହୁଏ ସେଥିରେ ନା। ମୁଁ କହୁଛି ଆମର ଫ୍ରେଶ୍ ଚିଙ୍ଗୁଡ଼ି ନେବେ ତାପରେ ଆମର ଫୁ ପତ୍ରକୋବି ଆମର ପିଆଜ ଆଉ ରହିଲା ଆମର ଆମର ଏଇପଟେ କହିବାକୁ ଗଲେ ପତ୍ରକୋବି ଆଉ ଆମର ଅ ଚିଙ୍ଗୁଡି ଆଉ ପିଆଜ ମାନେ ଫାଷ୍ଟ ଆମର ଯେମିତି ଅ ମାନେ ପେଷ୍ଟ କଲା ଭଳିଆ ଅଦା ରସୁଣ ପେଷ୍ଟ ଏଗୁଡ଼ାକ ସବୁ କରିବା। ତାପରେ କଡ଼େଇରେ ଅଦା ରସୁ ଣ ପେଷ୍ଟ ଦେଇକରି ପିଆଜକୁ ଦେଇକରି ଭଲ ଭାବରେ ଟିକେ ଘାଣ୍ଟିଦେବା ଦେନ ଆମ ଯାହା ମସଲା ମସଲି ଯଦି ହବ୍ ସେଇଟାରେ ହିଁ ପକେଇବା। ତାପରେ ଆମର ଚିଙ୍ଗୁଡି ରୁ ଭାଜିରା ଚିଙ୍ଗୁଡ଼ି ଟିକେ ଭାଜିବା। ତାପରେ ଚିଙ୍ଗୁଡି ଟା ଟିକେ ଅଲଗା ରଖି ଦେଇଥିବା ଭାଜିକିରି ତା ଫାର୍ଷ୍ଟ ଆମେ ପତ୍ରକୋବି ଟା ପକେଇବା। ପତ୍ରକୋବି ଟା ସିଝି ସାରିଲା ପରେ ଯେହେତୁ ଆମର ମସଲା ଥିବ ସେଇ ମସଲାରେ ଟିକେ ଘାଣ୍ଟିଦବା। ଦେନ୍ ଆମର ଚିଙ୍ଗୁଡ଼ି ପକେଇବ ଚିଙ୍ଗୁଡ଼ିଟା ଅଧିକ ପଡ଼େ ପତ୍ରକୋବି। ଅ ମାନେ ପତ୍ର ପତ୍ରକୋବି ଚାରି ଭାଗରୁ ଦି ଭାଗ ପଡ଼େ ଆଉ ଚିଙ୍ଗୁଡ଼ି ଆମର ଚାରି ଭାଗ ପଡେ ଏମିତି କରିକିରି ଚିଙ୍ଗୁଡ଼ି ଛେ଼ଛେଡା ଟା ହୁଏ ଆଉ ବାକି ଚିଙ୍ଗୁଡ଼ି ଛେ଼ଛେଡା ଅଲଗା ପ୍ରକାର ବି କରନ୍ତି।
ହୁଁ।
ସିମ୍ପୁଲରେ କହିବାକୁ ଗଲେ ଆମର ସେଥିରେ କଖାରୁ ଏଇ ଏଗୁଡ଼ା ସବୁ ପକେଇଥାନ୍ତି। କଖାରୁ ବା ଆମର ଉଁ କଣ କହୁଛନ୍ତି ସେଇଟା। କୋଉ ଗୋଟେ ଶାଗ ଖାଉଛନ୍ତି ସେ ଶାଗ ନା ପୁଇ ଶାଗ। ଶାଗ ଫାଗ ପକେଇକ ସବୁ କରିଥାନ୍ତି ଆଉ। ତମେ କେବେ କରିଛ ଚିଙ୍ଗୁଡି ଛେଛେଡା? ହୁଁ।
ପୁଇ ପା ରନ୍ଧାଯାଏ ଆଉ ଚିଙ୍ଗୁଡି ଆମର ଯୋଉ ଅଛି ନା। ଆ ସେ ପିଆଜ ଦେଇକି ଖାଲି ଚିଙ୍ଗୁଡି ପିଆଜ ଅଣ୍ଡା ଦେଇକି ତରକାରୀ କରାଯାଏ ଘରେ।
ହୁଁ ହୁଁ ହଁ ସେଇଟା ବି ଟେଷ୍ଟ ଲାଗେ ଠିକ୍ ଅଛି ଆପଣ ଟାଇମ୍ ହେଇଯାଇଛି।
ହଁ ଟାଇମ ହେଇଯାଇଛି ଆଉ ଥରେ କଲ୍ କରୁଚି ହେଲା ଓକେ।